ଆଜ୍ଞା ନମସ୍କାର। ନମସ୍କାର।
ଆପଣଙ୍କର ନେଟୱାର୍କ ବୋଧେ
ନାଇଁ ନାଇଁ।
ଆଃ। ଆଜ୍ଞା କଟି କଟି କଥା ଶୁୁଭୁଛି ତ ସେଥିପାଇଁ।
ଅଛି ଟାୱ ଅଛି ଏବେ
ଆଜ୍ଞା ସଭୁଛି କିନ୍ତୁ ମାନେ କଟି କଟି ଭଏସ୍ ଆସୁଛି।
କିଏ?
ହ୍ୟାଲୋ ଆଜ୍ଞା ଆ ଆଜ୍ଞା ଆପଣଙ୍କର ଭଏସ ଟା ମତେ ଟିକେ କଟି କଟି ଶୁଭୁଛି। ଶୁଭୁଛି ମତେ ଟିକେ କଟି କଟି ଶୁଭୁଛି।
କାମ ସରିଲାଣି ନା?
ହଁ ମାନେ ଆମେ ତ ଏବେ ହଷ୍ଟେଲ ରେ ହିଁ ଅଛୁ। ଆମେ ମୁଁ ଏବେ ପାଠ ପଢୁଛି।
ଓହୋ ପାଠ ପଢୁଛ‌।
ଆଜ୍ଞା ଆପଣ କଣ କରିଥିଲେ?
ଖାଇସାରିଲେଣିି?
ନା ନାଇ ଛୁଆଙ୍କୁ ଦଉଥିଲି ପୁଅ ଝିଅଙ୍କୁ ଖୋଇ ଦଉଥିଲି। ସ୍କୁଲ୍ ଖାଇବାକୁ ଦେଇକି ଆମେ ଖାଇମୁ ଆଉ।
ଆଚ୍ଛା ଖାଇବାରେ କଣ କରିଥିଲେ ଆଜି?
ଆଜିରେ ସା ସାଗ ଏୟା ଆଉ ଶନିବାର ଯାଇକି ଖାଆନ୍ତିନି।
ହଁ କାଲି ସଣ୍ଡେ ଅଛି କାଲି ଆଇଁଷ କରିବ ବୋଧେ?
ହୁଁ ଉଁ।
ଆଜ୍ଞା।
ଶନିବାର ଦିନ ଇଆରୁ ବଡ ଏବଂଙ୍ଗ କେହି ଆସିଥାନ୍ତି।
ଆଜ୍ଞା ଧନ୍ୟବାଦ। ହନୁମାନ ଠାକୁରଙ୍କୁ ପୂଜା କରିଥିବେ ଆଉ।
ହଁ ପରେ ହେଳା କରାଯାଇଥାଏ।
ଆଜ୍ଞା। କଣ କହିଲେ?
ଆଞ୍ଚନ ବୁଲଛି କି ତୁମର?
ନାଇଁ ନାଇଁ।
ଆକ୍ କଣ ପାଇଁ ଏତେ ଜୋରେ କରୁଚି ଫ୍ୟାନ୍ ବୁଲିଲା ଭଳିଆ କି ପବନ ରଉଛି ଯେମତି ସାଉଣ୍ଡ କରେ ସେମତି ସାଉଣ୍ଡ କରୁଛି।
ନାଇଁ ନାଇଁ ମୁଁ ତ ପୁରା ଫାଙ୍କା ଜାଗାରେ ଅଛି ସେଠି ଫ୍ୟାନ ବି ବୁଲୁନି ପୁରା ଫାଙ୍କା ଜାଗାରେ ଅଛି ମୁଁ।
ଯେମିତି ଫ୍ୟାନ ବୁଲିଲେ ସାଉଣ୍ଡ କରେ ସେମିତି
ଆଜ୍ଞା ନେଟୱାର୍କ ଟି ସେଠିକି ଲାଗିବ ବହୁ ନହେଲେ ମୁଁ ପୁରାପୁରା ଫାଙ୍କା ଜାଗାରେ ଅଛି। ଆପଣଙ୍କୁ ଶୁଭିଛି ମୋ କଥା?
କଥା ପୁରା କ୍ଲିୟର ଶୁବୁଚି। କଥା କ୍ଲିୟର ଶୁଭୁଛି ଯେ ଯେମିତି ଫ୍ୟାନ ବୁଲିଲେ ସାଉଣ୍ଡ ହୁଏ। ସେମିତି ସାଉଣ୍ଡ ହଉଛି।
ଆଜ୍ଞା ଓହୋ ମୁଁ ସେଟା ଇୟର ଫୋନ ପାଇଁ କି ଶୁଭୁ ଥାଇ ପାରେ କି କଣ ଏମିତି।
ତେମେ ଖାଇସାରିଲଣି ନା ଖାଇ
ନାଇ ତ ଖାଇନୁ ଖାଇବୁ ଆଉ। ଖାଇନୁ ଆମର ଆଜି ଆଜ୍ଞା।
ନାଇଁ ନାଇଁ ରୋଷେଇ କରିକି ଦିଅନ୍ତି। ଆମେ ହଷ୍ଟେଲରେ ରହୁଛୁ ନା- ତ ଆମକୁ ମେସରେ ରୋଷେଇ କରିକି ଦିଅନ୍ତି।
ହଁ ହଁ।
ଆଉ ଆପଣ ସଖାଳୁ କଣ ଖାଇଥିଲେ?
ସକାଳୁ ନା ସକାଳୁ ଯୋଉ କହନ୍ତି ଚୁଡା ସନ୍ତୁଳା ହେଇଥିଲା ଖାଇଥିଲୁ।
ଆପଣ କରିଥିଲେ?
ମୁଁ କରିଥିଲି ଆଉଘରେ କିଏ ଅଛି କି ମୁଁ ତ କରେ ଆଉ
ଓହୋ ଆପଣ ମାନେ ଏବେ କିଏ କିଏ ଅଛନ୍ତି ଘରେ ବେଶୀ ଲୋକ ଅଛନ୍ତି ନା କମ ଲୋକ ଅଛନ୍ତି ଅଇନା।
ଆମ ଘରେ ମୋ ଶାଶୁ ଶଶୁର ଯା ଦେଢଶୁର ଦିଅର ଗୋଟେ ସାନ ଯା ଆଉ
ଆପଣ ଆପଣ ତାହଲେ ଜଏଣ୍ଟ ଫ୍ୟାମିଲି ରହୁଛନ୍ତି।
ହଁ ହଁ ଆମର ତିନି ଯା ତିନି ଭା ମୋ ବଡ ଯା ର ଝିଅ ଟେ ମୋର ପୁଅ ଟେ ମୋ ସାନ ଯାର କିଛି ସମସ୍ତେ ଏକାଠି ଅଛ
। ଆଚ୍ଛା ତାହେଲେ ଆପଣଙ୍କୁ ଗୋଟେ ଜାଗାରେ ରୋଷେଇ କରିବାକୁ ପଡୁଥିବ।
ହଁ, ଆମର ଗୋଟେ ଯାଗାରେ ବଡ ପରିବାର ଯେହେତୁ ଛୁଆ ପିଲା ରୋଷେଇ ହୁଏ। ଆଉ
ତାହାଲେ ତାହେଲେ ବହୁତ ଟାଇମ ରୋଷେଇଟା ଲାଗୁଥିବ ଆପଣଙ୍କର ଆଉ
ହଁ, ଆମେ ଦି ତିନି ଜଣ ଅଛୁ ଆଉ କଣ କରିବୁ ଆଉ
ହଁ, ହେଲେ ବି ଟି ଟିକେ ଟାଇମ ଲାଗୁଥିବ ନା ମାନେ ଏତେ ଜଣ ରୋଷେଇ କରିଲା ବେଳକୁ
ହଁ, ଜାହାଲେ
ହଁ, ଟା ଆଜ୍ଞା। ଅ ଦି ତିନି ଜଣ ଥିଲେ ସେମିତି ଆପଣ କିଛି ବି କରିକି ଖାଇଦେବେ କିନ୍ତୁ ବଡ ଫ୍ୟାମିଲି ହେଲେ। ସମସ୍ତଙ୍କୁ ନେଇକି ରୋଷେଇ କରିବାକୁ ପଡିବ ଆଉ
ସେଟା କଥା ଆଜି ସୋମବାର ଅଛି ମତେ ଭଲ ଲାଗୁନି ଦେ ମୁଁ କଣ କିଛି ନ କଣ ବନେଇ ବି ଦେ ଚୂଡ଼ା ଫୁଡା ଖାଇକି ଆଜେଷ୍ଟ କରିଦେବି କିନ୍ତୁ ଆଉ ଯୋଉ ସମସ୍ତେ ଅଛନ୍ତି। ସେମାନଙ୍କ ପାଇଁ କରିବାକୁ ପଡିବ ନା ପଡିବ ନାଇଁ?
ଆଜ୍ଞା ସେଇଟା ହଉଛି କଥା ଯଦି ଆପଣ ଏକା ଥାଆନ୍ତେ ଆପଣ କିଛି ବି କରିକି ଖାଇଦେବେ? ସମସ୍ତଙ୍କ ପାଇଁ କି ସମସ୍ତଙ୍କୁ ଚଏସ ରୋଷେଇ କରିବାକୁ ପଡିବ।
ହଁ। କରିବାକୁ ପଡିବ ତାପରେ ଏମିତିରେ ବି ଥର ଦେହ ପା ମୋର ଦେହ ହେଲା ଆଉ ଦି ଯିବି ସେମାନେ ଆଜେଷ୍ଟ କରିଦେବେ। କି ସେମାନେ କାଲି କୁଆଡେ ଗଲେ ଆମେ ଅଛୁ ଆଜେଷ୍ଟ କରିଦେବୁ।
ଆଜ୍ଞା।
ରଜ ପାଇଁ
ସେମାନେ ପଳେଇଛନ୍ତି।
ହଁ ବଡ ତ ସେ ପଳେଇଚନ୍ତି।
ଆଜ୍ଞା।
ଦି ଜଣ ଅଛୁ ଘରେ ଆଉ।
ସେଇଟା ହିଁ ଫ୍ୟାମିଲିରେ ବି ଗୋଟେ ମାନେ ଆପଣ ଯଦି ଆପଣଙ୍କ ଅପ୍ସେଣ୍ଡ୍ ରେ ଆଉ କିଏ ବି ମାନେ ଘର ଚଳେଇ ପାରିବେ। ଆପଣ ଚାହିଁଲେ ଆରାମସେ ଦି ଦିନ କୋଉଠି ଯାଇକି ରହି ବିି ପାରିବେ।
ତାଙ୍କ ଗ୍ରୁପ୍ ରେ ଅଛନ୍ତି କହିଲେ ମୁ ତାଙ୍କୁ ପଠେ
ହଁ
ଦିପୁ ଘରେ ଅଛନ୍ତି ମୁ ତ ଘରେ ଆଉ ଚି ପୁଣି ସିଏ ତା ପା ପାଠ ପ ଟେନ୍ କ୍ଲାସ ପୁଅଟାର
ଟେନ୍ କ୍ଲାସ ମାନେ ଏକ୍ଜାମ ଦେଇଛନ୍ତି ନା ଦେବେ?
ଏଇ ଟେନ ହେଲା ଏକ୍ଜାମ ଦେବେ।
ଓ ହୋ।
ଆଉ ସିଏ କନ ସିଏ ଘରେ ଅଛି ତାଙ୍କ ସାନ ପୁଅ ଟା ବି ଘରେ ଅଛି ସିଏ ଏଙ୍କା ଯାଇଚନ୍ତି।
ପୁଅ ଟା ତ ହଁ ଇସ ଆଉ ସିଏ ବି ଘରେ ଅଛି।
ଆପଣଙ୍କ ପୁଅ କୋଉ କ୍ଲାସ ରେ ପଢୁଚନ୍ତି?
ମୋ ପୁଅ ଦ୍ଵିତୀୟ କ୍ଲାସ ହେଲା ଝିଅର ପଞ୍ଚମ।
ଆଜ୍ଞା।
ଆଉ ଦଶମ କ୍ଲାସ ହେଲା ତାଙ୍କ ପୁଅର ଚତୁର୍ଥ କ୍ଲାସ ଆଉ।
ଆଚ୍ଛା ପୁଅ ଝିଅ କୋଉଠି ପଢ଼ୁଚନ୍ତି, ମାନେ କୋଉ ସ୍କୁଲରେ ପଢ଼ୁଚନ୍ତି?
ଏଇ ଆମ ଗାଁରେ ପଢୁୁଛନ୍ତି ସ୍କୁଲରେ।
ଆଜ୍ଞା ଭଲ ପଢୁଛନ୍ତି ନା?
ହଁ ଭଲ ପଢ଼ ନମ୍ୱର୍ ହେଇଚି ଏକ ପୁଅର ବି ଏକ।
ମାନେ ଫାଷ୍ଟ ହେଇଚନ୍ତି କ୍ଲାସ୍ ରେ? ଯାହା ହଉ ସେମାନଙ୍କର ଗୋଟେ ଟ୍ୟାଲେଣ୍ଟ ଅଛି ବୋଲି ଫାଷ୍ଟ ହେଇଚନ୍ତି ନା।
ଟିଉସନ୍ ଆଉ
ହଁ ନାଇଁ ଟାଲେଣ୍ଟ ନ- ଥିଲେ ଫାଷ୍ଟ କେମତି ବି ହେଇଥାନ୍ତେ ଟ୍ୟାଲେଣ୍ଟ ଅଛି ବୋଲି ତ ହେଇଛନ୍ତି ନା।
ହଁ ହଉଛନ୍ତି ତ।
ଆପଣଙ୍କ ପୁଅ ଝିଅ ଦୁଇ ଜଣ ଯାକ ଟ୍ୟାଲେଣ୍ଟେଡ ଝିଅ ବି ଟ୍ୟାଲେଣ୍ଟେଡ ପୁଅ ବି ଟ୍ୟାଲେଣ୍ଟେଡ। ଛୁଆ ମାନେ ବି ବଡ ହେଲେ ତାଙ୍କୁ ଭଲ କଲେଜ ଆଉ ଭଲ ୟୁନିଭର୍ସି ଟ୍ ରେ ପଢେଇବେ ସେମାନେ ଭଲ ରେଜଲ୍ଟ କରିବେ ଆଉ।
ହଁ ସେ ଯୋଉ କଥାଟା ଆଉ ଥରେ କହିଦେଲେ ସେ ପା ନେଇଯାଉଚନ୍ତି।
ସେମାନେ ପାଠଟା
ଆଜ୍ଞା।
ସେ ନେଇଯାଉଚି।
ତାଙ୍କର ମେ ମେମୋରି ପାୱାର ବହୁତ ଷ୍ଟ୍ରଙ୍ଗ ଅଛି ତାଙ୍କର।
ହଁ ଆଉ ଟିଉସନ ବି ଯୋଉଠି ହଉଚନ୍ତି ଭଲ ଜାଗାରେ ବି ଟିଉସନ ହଉଚନ୍ତି। ପାଠ ପଢା ବି ତାଙ୍କ ଶୈଳୀଟା ବି ପାଠ ପଢା ଶୈଳୀଟା ବି ବହୁତ ଭଲ। କୋଉ ଛୁଆ କେମିତି ହିସାବରେ ପାଠଟାକୁ ଧରିବ କୋଉ ଛୁଆ କେମିତି ହିସାବରେ
ହଁ ମାନେ କି ଗୋଟେ ଲୋ ଷ୍ଟାଣ୍ଡାର୍ଡ ପିଲା ବି ଯେମିତି ଭଲ ମାନେ ମାର୍କ ଆଣି ତ ଯିଏ ଭଲ ପଢିପାରିବ ସେଇଟାକୁ ସିଏ ଇମ୍ପୋଟାନ୍ସ ଦଉଥିବେ ଆଉ।
ହଁ ସିଏ ପାଠ ଭଲ ପଢୁଥିଲେ ତା ଛୁଆ ଏଇ ଟିଉସନରୁୁ ଆସିଲେ। କଣ ପାଠ ଦିଆ ହେଇଛି ଆଜି କଣ ପାଠ କରିକି ନେବେ। ଆସିଲାକ୍ଷଣି ଘରେ ଦେଖିବାକୁ ପଡୁଚି ଘରେ ଦେଖିଲେ ହବ ନା ଆଉ ଖାଲି ଇସ୍କୁଲ ଟିୟୁସନ ଗଲେ ହବକି। ଯୋଉ ପଟଟା ମୁଁ ତ ଦେଖିପାରେନି ତା ବାପା ଥିନେ ସେ ଦେଖିବେ ତାପରେ ପାଠ ପଢୁଛନ୍ତି। ତାଙ୍କ ଟିଏ ନଲେ ମତେ ତ ଟାଇମ ରୋଷେଇବାସ କାମ ଦାମ।
ହଁ ଆପଣଙ୍କୁ ବି ବହୁତ ଟାଇମ ଦୋଉଥିବ ଆପଣ କହୁଛନ୍ତି ଏତେ ବଡ ଫ୍ୟାମିଲ ବି। ତାଙ୍କୁ ପୁଣି ରୋଷେଇ କରିକି ଖାଇବାକୁ ଦବା ଅନ୍ୟ ସବୁ କାମ ଭିତରେ। ତ ମାମା ମାନେ ଟାଇମ ପାନ୍ତିନି
ଆମେତ ଟାଇମ ପାଉନା ଏ ଦି ତିନି ଜଣ ଅଛୁ ବୋଲି ଟିକେ ଟିକେ କମ ଲାଗେ। ସମସ୍ତେ ଟିକେ ମିଶିକି କରିଦୋଉ ତିନି ଜଣ ସିଏ କିଛି କରିଦି
କିଛି ଜଣାପଡିବନି। ଆଜ୍ଞା।
ଟିକେ ଓଲଟା ଲାଗେ।
ଆପଣଙ୍କର ଦେହ ଭଲ ଅଛି ନା।
ହ ଭଲ ଅଛି କାଲି ଯାଇଥିଲି
ଆପଣଙ୍କର ପାଗ ସ ହେପଟେ କେମିତି ରହୁଛି ଥଣ୍ଡା ନା ଗରମ ନା ବର୍ଷା କେମିତି କଣ ରହୁଛି।
ହେଇଛି ଜୋର ବର୍ଷା କାଲି ଜୋର ବର୍ଷା ଆଜି ଟିକେ ମାନେ ପାଗ ଆ
କାଲି ଜୋର ବର୍ଷା ହେଇଛି। ଛଅଟା ବଳେ ସନ୍ଧ୍ୟା ବର୍ଷା ହେଲେ ଚାରିଟା ପର୍ଯ୍ୟନ୍ତ ବର୍ଷା ହେଇଛି।
ମେଘଟା
କେତେବେଳେ ଖାଉଛ କି ଦିଟା ବେଳେ ନା ସାଢେ ଗୋ
ନହେଲେ ଫ୳୲ନ କତିରେ ନା ଗରମ ଆଜ୍ଞା। ରୁହନ୍ତୁ।
ମାନେ ଯେମ ଯେତେବେଳେ କହିଲେ ବି ଖାଇବାକୁ ଦେବେ। ସେଟି ଗୋଟେ ଟାଇମ ଥିବ ଏଇ ଟାଇମ ରେ ଖାଇବେ। ନ